ହାଲୋ।
ଆଜ୍ଞା ଭଉଣୀ, ଆଉ କଣ ମନେ ପଇଲା କି, ଆଉ କଣ ରହିଗଲା କି?
ଆପଣ କହୁଥିଲେ ତ, ଯୋଉ ମାନେ କାହାକୁ ଦେଖେଇବାର ଥିଲା କି ଆପଣଙ୍କୁ?
ମୁଁ ଏମିତି ମାନେ ଯାଞ୍ଚ କରୁଚି, ଆପଣଙ୍କର କଣ ହଉଚି, ହଉନି। ମୋର ଅଛି ନା, ଏମିତି ସାଙ୍ଗସାଥି ମାନେ ଆପଣ ଯେତେବେଳେ କହିଲେ, ଚିକିତ୍ସାଳୟରେ କାମ କରୁଛନ୍ତି ତ? ତ ସେଥିପାଇଁ ଜାଣିବାକୁ ଇଛା ହେଲା ପଚାରିଦେଲି, କଣ କଣ ହଉଚି ଆଉ?
ଆଛା, ହଉ ଠିକ ଅଛି, ଆ ଆପଣ ଯଦି କେବେ, କେବେ ଭଗବାନ ନ କରନ୍ତୁ ଯେ ଆପଣଙ୍କୁ କେବେ ଆସିବାକୁ ପଡୁ। କି ଭଗବାନ କରନ୍ତୁ, ସବୁବେଳେ ଆପଣ, ମାନେ ଭଲ ଆପଣଙ୍କ ଦେହ ଭଲ ରହୁ। ସ୍ୱାସ୍ଥ୍ୟ ଭଲ ରହୁ, ଆପଣଙ୍କ ପରିବାର ସମସ୍ତେ ମଙ୍ଗଳରେ ରୁହନ୍ତୁ।
ଆପଣଙ୍କର ମଧ୍ୟ, ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା ରହିବ।
ଯଦି ବି, ହଁ, ଯଦି ବି କେବେ ଆପଣଙ୍କୁ କି କିଛି ଦରକାର ପଡୁଚି, ତାହେଲେ ମତେ ଆପଣ ଯୋଗାଯୋଗ କରିପାରିବେ।
ନିହାତି, ନିହାତି ଭଉଣୀ, ଆପଣ ତ କହିଲେ ମାନେ ଚିକିତ୍ସାଳୟରେ କାମ କରୁଚନ୍ତି, ଯାହା ହେଲେ ବି ଏଇଟା ଗୋଟେ ବଡ ଉପକାର ରେ ଆସିବ।
ହୁଁ, ଆପଣଙ୍କ ସହକର୍ମୀ କେତେ ଜଣ?
ଆମର ଉ ମୋର ଯୋଉ ବିଭାଗ ଅଛି ମୋ ବିଭାଗରେ ଆମର ଚାର୍ ଜଣ ଆମେ ରହିଛୁ।
ଚାରି ଜଣ ରହିଛୁ।
ଆଜ୍ଞା ଅଲଗା ଅଲଗା ଡିପା ମାନେ ବିଭାଗରେ ସମସ୍ତେ ଅଲଗା ଅଲଗା ଅ ଛନ୍ତି କିନ୍ତୁ ଆମ ବିଭାଗରେ ଚାରି ଜଣ ଅଛନ୍ତି। ଚାରି ଜଣ ଅଛୁ। ଆମେ ସମସ୍ ତେ ବୋହୁତ୍ ଭଲ ସମସ୍ତେ ବୋହୁତ୍ ଭଲ ଆମେ ସମସ୍ତେ ମିଶିକି ରହୁ। ହଁ ସେତେବେଳେ କେମିତି କାମ କାର୍ଯ୍ୟ ସ୍ଥଳରେ କେତବେଳେ କେମିତି କା ମନ ମନାନ୍ତର ମିଶେ ତ ମିଶେନି। କିନ୍ତୁ ଆମର ଏଇଠି ସମସ୍ତେ ବୋହୁତ୍ ଭଲ।
ସେଇଟା ଭୋଉଣୀ ଆଉ ମଣିଷ ତ ଆମେ ନା, ଆମେ ତ ଭଗବାନ୍ ହେଇନୁ ଯେ ଆମ ମନ, ପୁରା ସବୁବେଳେ ସମସ୍ତଙ୍କ ମନ ନେଇକି ଚଳିବୁ। ସମସ୍ତଙ୍କୁ ବି ଚଳେଇବା ବି ମୁଁ ସମ୍ଭବ ନୁହେଁ। ଦୁନିଆ ତ ସେମିତ ତି ଆପଣ ଆଉ ଯୋଉ ହଁ ହଁ ହଁ ହଁ ଭଲ କହୁଛନ୍ତି ଆପଣଙ୍କ ହସୁ ଜାକି ଇଏ ରେ। ଭଲ ସମସ୍ତ, ଭଲ ବି ମିଳନ୍ତୁ ଆପଣଙ୍କ ଭଳିଆ।
ହୁଁ।
ଆପଣଙ୍କ ଯୋଉ ଏ ପ୍ରଥମେ ଯୋଉ ପଶୁ ଆମେ, ଯୋଉ ଯୋଉଠି ମାନେ ପ୍ରଥମେ ଗୋଟେ ଆସିବ ପ୍ରବେଶ ଦ୍ଵାରରେ, ହଁ ପ୍ରବେଶ ଦ୍ଵାରରେ, ପ୍ରଥମେ ଗୋଟେ ନୂଆ ରୋଗୀ ଆସିଚନ୍ତି।
ହୁଁ।
ତାଙ୍କୁ ଆପଣ କେମିତି ମାନେ ସର୍ଭିସ ଦୋଉଛନ୍ତି? ମାନେ ମତେ ଟିକେ ଜିନଶ୍ ଟା, ବିସ୍ତାର କରିକି କୁହନ୍ତୁ।
ସେଇଟା ଆପଣୁଙ୍କୁ ବିସ୍ତାର କରିକି, କେବଳ ଆପଣଙ୍କୁ ଫାଷ୍ଟ ଯୋଉ ଆମର ରହୁଚନ୍ତି ରିସେପ୍ସସନ୍ ରେ ଯୋଉମାନେ ରହୁଚନ୍ତି ସେଇମାନେ ହିଁ ଆପ୍ ଆପଣଙ୍କୁ କହିପାରିବେ ଆପଣଙ୍କର କଣ ରହୁଚି, ଆପଣ କୋଉ ଡିଜିଜ ମାନେ କୋଉ ରୋଗ ଆପଣଙ୍କୁ ଅ ତି ତ ତା ବିଷୟରେ ଆପଣ ଆସିକି କହିବେ, କେତେ କୋଉ ଡାକ୍ତରକୁ ଦେଖିଇବାର ଅଛି। ସେଠି ଆମର ଦୁଇ ଜଣ ରହୁଛନ୍ତି।
ଆଚ୍ଛା ସେଇ ଭାଇ ଭଉଣୀ ମାନେ ବୁଝେଇଦେବେ ନା।
ଆଜ୍ଞା, ସେଇ ଭାଇ ଭଉଣୀ ଆପଣଙ୍କୁ ବୁଝେଇ ଦେଇ ପାରିବେ। କି ଆପଣଙ୍କର କୋଉ ରୋଗ ରହିଛି। କୋଉ ଡାକ୍ତର କୁ ଦେଖେଇଲେ ଆପଣଙ୍କୁ ଭଲ ହବ। କେତେ ଟଙ୍କା ଆପଣଙ୍କର ପଇସା ପଡୁଛି, ସବୁ କିଛି ସେ କହିଦେଇ ପାରିବେ। ଆମେ କେବଳ ଡକ୍ଟର ପାଖକୁ ଆସେ ଆଜ୍ଞା ଡାକ୍ତର ପାଖକୁ ଆସିଲା ପରେ, ଯଦି ଡାକ୍ତର କିଛି ପ୍ରେ ମାନେ ଆପଣଙ୍କୁ ଲେଖିକି ଦେଉଛନ୍ତି ଲିଖ ଖିତ ମାଧ୍ୟ୍ୟମରେ ତାର ମାନେ କେମିତି କଣ ଆପଣ ଅଁ କିଛି ସାଲାଇନ୍ ବେଗେରା ଅଛି, କି ଆପଣଙ୍କୁ କିଛି ଇଞ୍ଜେକସ ବଗେରା ନେବାକୁ ଅ ଛି ତାହେଲେ ଆମେ ସେଇଗୁଡାକୁ ପ୍ରୋଭାଇଡ ଆପଣଙ୍କୁ କରିପାରିବୁ। ଆପଣ କେ ଆପଣଙ୍କ ପାଖରେ ଆ ମ ମାନେ ଡାକ୍ତରଙ୍କ ଲିଖିତ ଆକାରରେ ଯାହା ଆସିବ, ଆମେ ତାହାକୁ ହିଁ ବ୍ୟବହାର କରିକି କରିପାରିବୁ।
ହୁଁ ହୁଁ ମୁଁ ଧର ମୁଁ ଜାଣିଛି ଟିକେ ସରକାରୀ ମାନେ ଯ ଚିକିତ୍ସାଲୟରେ କଣ ଟିକେ ଟିକେ ଅ ଯାହାବି ଆମକୁ ହୁଏ, ମତେ ଜଣାଅଛି ସେ ଜିନିଷ ଟା ମତେ ଏଇଟା କରିବାର ଅଛି। ଆପଣ କରିବେନି ସେମିତି ବିନା ବିନା ଲିଖିତରେ।
ବିନା ଲିଖିତରେ ନାଇଁ, ରକ୍ତ ଦେଖନ୍ତୁ ଆ ଦେଖନ୍ତୁ ସେଟା ହୋଉଛି ରକ୍ତ ପରୀକ୍ଷାର କରିବାର ଅଛି, ଆପଣଙ୍କର ଇଚ୍ଛା ଅଛି ଯେ ମୋ ର ନେଇକି କରନ୍ତୁ, ତ ସେଥିପାଇଁ ଆପଣ ଯେତ୍ ସେତେବଳେ ସେଇଟାରେ ସେଇଟା ଆପଣଙ୍କ ରିସପସନ୍ ରେ ହିଁ କଥା ହେବେ ସେ ଠୁ ହିଁ ଆସିପାରିବେ ଆପଣଙ୍କୁ ଯୋଉଠି ଆପଣ ପରୀ କ୍ଷା କରିବେ ରକ୍ତ ବିଭାଗକୁୁ ରକ୍ତ ବିଭାଗରେ ହିଁ ହଁ ରକ୍ତ ବିଭାଗରେ ହିଁ ଆପଣ କେବଳ ରକ୍ତ କରି ପାରିବେ, ଆମର ଯେହେତୁ ସେବା ରହୁଛି ସାସ୍ଥ୍ୟର ସେବା ମାନେ ଆମେ ନର୍ସିଂ ଡିପାର୍ଟମେଣ୍ଟରେ ଅ ଛୁ, ସେଟା ଆମେ-ଆମେ-ଆମେ କେବଳ ଆପଣଙ୍କର ରକ୍ତ ରଖି ଦେଇ ପାରିବୁ। କିନ୍ତୁ ରକ୍ତ ପରୀକ୍ଷା କରିବାର ଅ ବିଭାଗ ହଉଛି ଅଲଗା।
ହୁଁ-ହୁଁ-ହୁଁ, ସେ ତାଙ୍କର ପରୀକ୍ଷା ପାଇଁ ପିଲା ଅଲଗା ରଖିଥିବେ ଆଉ ହୁଁ-ହୁଁ-ହୁଁ।
ସେଥିପାଇଁ ଆମର ଏଇଠି ପିଲା ଅଛନ୍ତି ସେ ଶିଖୁଛି।
ସବୁ ବିଭାଗ ହିସାବରେ ପିଲା ଅଛନ୍ତି ଆଉ ନିୟୋଜିତ ହୁଁ ହୁଁ ହୁଁ। ହଉ ଆପଣଙ୍କର ସବୁ ଡକ୍ଟର ସବୁ ବିଭାଗରର ତ ସେଠି ମିଳିଯିବେ ନା
ଆଛା, ଆପଣଙ୍କ ଫ୍ୟାମିଲି କିଏ କିଏ ଅଛନ୍ତି ପରିବାରରେ?
ପରିବାରରେ ସମସ୍ତେ ମିଶିକି ଆମେ ଚାରିଜଣ ବାପ୍ ବାପା ମା ଭାଇ ମତେ ମିଶେଇକି ଚାରି ଜଣ।
ଆଛା, ହୁଁ ଭାଇ ଯେ କଣ କରୁଛନ୍ତି?
ସିଏ ସର୍ଭିସ କରୁଛନ୍ତି ମୁଁ ବି କରୁଛି ଆମେ ପରିବାରରେ ମଧ୍ୟ
କାମ କରୁଛନ୍ତି।
କାମ କରୁଛୁ କି ସିଏ ଗୋଟେ-ଏ-ଏ ମାନେ ଆଁ ଯୋଉ ସଫ୍ଟୱେୟାର ବିଭାଗରେ ସେ ଅଛନ୍ତି। ମୁଁ ବି ଆପଣଙ୍କ ଭଳି ମଧ୍ୟ ଗୋଟେ ଚିକିତ୍ସାଳୟରେ କାମ କରୁଛି।
ଆଚ୍ଛା, ସେଥିପାଇଁ ଏତେ ସାରା ଜାଣିଛନ୍ତି ଆପଣ ଆପଣ
ହଁ ଅଛି ଆଉ ସେଥିପାଇଁ ଟିକେ ପୁରା ଜାଣିନି ଆପଣଙ୍କୁ
ଆପଣ ତ ବହୁତ କିଛି ଜାଣିଛନ୍ତି ଟିକେ ଟିକେ କଣ କହୁଛନ୍ତି। ଆପଣ କଣ ମାନେ ଆପଣ ଯୋଉ ଡାକ୍ତରଖାନାରେ ଅଛନ୍ତି କଣ ସେ କୋଉ ବିଭାଗରେ ଅଛନ୍ତି?
ମୁଁ ଏଇ ଯୋଉ ଆପଣ ଯୋଉ କହିଲେନି କି ପ୍ରବେଶ ଗୃହରେ ଯୋଉ ବସନ୍ତି ଦି ଜଣ, ହଁ ସେଇଠି ବସୁଏ।
ଆଚ୍ଛା ଆପଣ କେତେ ଜଣ ଅଛନ୍ତି?
ମୁଁ ମୋ ସହକର୍ମୀ ମିଶିକି ଦୁଇ ଜଣ।
ଆଚ୍ଛା ମାନେ କଣ ସେଠି ମାନେ କଣ ଆପଣଙ୍କର କଣ କେମିତି କାର୍ଯ୍ୟ ରହୁଛି? ଯୋଉଟା କି ଆପଣ କହିଲେ।
କହିଲେ ସେଇ ଭଳିଆ କିନ୍ତୁ ଆମର ଟିକେ ଅଲଗା ଆଉ।
ଆପଣଙ୍କର ସେଠି କଣ ଅଛନ୍ତି ସ୍ଵାସ୍ଥ୍ୟ ସେବାର
ହଁ ଅଛନ୍ତି-ଅଛନ୍ତି। ଆମର ବି ଚାରି ଜଣ, ଚାରି ଜଣ ଆମର ବି ଚାରି ଜଣ ଆପଣ ଯୋଉ କହିଲେ ମୁଁ ସେଇ ପାଇଁ କଥା ହଉଥିଲି ଯେ ତମର କେମିତି ଆମର କେମିତି ସେଇ
ଆଚ୍ଛା ମାନେ ସେ କଣ କେମିତିକା ଆପଣଙ୍କୁ ଭଲର ବ୍ୟବହାର କରନ୍ତି ନା ରାଗିକି ନା କେମିତିକା?
ନାଇଁ-ନାଇଁ ଆମର ସମସ୍ତେ ସବୁ ମାନେ ନିଜ ନିଜକୁ ଦେଖନ୍ତି ନିଜ ନିଜ ଚା କିରିକୁ ସେମାନେ ଭଲରେ ମାନେ ଉଁ-ଉଁ ମାନେ ପ୍ରଦର୍ଶନ କରନ୍ତି ତାଙ୍କର ଯିଏ ଯାର ବିଭାଗକୁ ସେମାନେ ଭଲ ଇଏ କରନ୍ତି ପେସେଣ୍ଟ କୁ ବି ଭଲ ସେବା ଦିଅନ୍ତି। ଆଉ ତାଙ୍କର ସହକର୍ମୀଙ୍କ ସହିତ ତାଙ୍କର
ଚାକିରୀ କି ଠିକ ଅଛି। ଚାକିର କି ତ ଆମେ ଯେହେତୁ ଯାଇଚନ୍ତି ଆପଣ ଯେ କାର୍ଯ୍ୟରତ କରିବେ ଆପଣଙ୍କ କାର୍ଯ୍ୟରେ କିନ୍ତୁ ଆପଣଙ୍କୁ ବ୍ୟବହାର କେମିତି ଦିଅନ୍ତି ସେମ
ନାଇଁ ନାଇଁ ସମସ୍ତେ ଭଲ ଆମ ସହିତ। ଆମେ ବି ମଧ୍ୟ ସମସ୍ ସ୍ତଙ୍କ ସହିତ ଭଲ ମିଳିମିଶିକି ଆମେ କାମ କରୁ ଆମ ସହକର୍ମୀ କୁ ଆମେ ଯଦି ମିଳିମିଶି କାମ ନ କରିବୁ ତ ସେ ଜାଗାରେ ତ କାମ କରିହବନି ନା। ଆପଣ କାମ କରୁଥିବେ ମାନେ ଯିଏ ଆସୁଚନ୍ତି ମାନେ ରୋଗୀ ତାଙ୍କୁ ବି ଆମ ଭିତରେ ଯଦି ମାନେ ଭଲ ପଡୁନଥିବ। ଆମେ ରୋଗୀକୁ ସେବା କେମିତି କରିବୁ? ତ ଆମେ ସମସ୍ତେ ମିଳିମିଶିକି କାମ କରୁଚୁ। ଯେମିତି ହସ୍ପିଟାଲ ବି ମାନେ ସବ ମାନେ କିଛି ବି ନ ହଉ ଆଉ ରୋଗୀ ବି
ଭଲରେ ରୁହନ୍ତୁ। ଯାହା ହଉ ଯାହା ହଉ ଭଲ ଲାଗିଲା ଗୋଟେ ଟେ ଆପଣ ଭଲ ବୋଲି ସେଥିପାଇଁ ଆପଣଙ୍କ ସହ ସମସ୍ତେ ଭଲ ରହୁଚନ୍ତି।
ହଁ ଆମେ ଭଲ ଖରାପ ଆପଣଙ୍କର ଯୋଉ ଇଏରେ ଆମର ଭଲ ଖରାପ ରୁ କଣ ମିଳିବ ଆମେ ତ ଯାଇଚୁ କାର୍ଯ୍ୟରତ ସରେ କାମ କରିବାକୁ ଆମେ କାମ କରିବୁ। କିଏ ଭଲ ଖରାପରୁ କଣ ମିଳିବ କହିଲେ?
ହଁ ଭଲ ଖରାପ ରୁ ତ କିଛି ମିଳିବନି, କିନ୍ତୁ ଭଲ ବ୍ୟବହାର ଆମେ ଯଦି ଦେବା ଲୋକଙ୍କୁ ତାହେଲେ ଆମ କୁ ବି ବ୍ୟବହାର ସମସ୍ତେ ଭଲ ଦେବେ।
ସ୍ଥାନରେ ଆମେ ଯଦି ଠିକ ରହିବୁ ଆମ ସହକର୍ମୀ କାହିଁକି ଆମ ସହିତ ଖରାପ ହେବେ?
ହଁ। ଯାହା ହଉ ଆଉ ଆପଣଙ୍କର କଣ କେମିତି ସେଠିକାର ରୋଗୀ ସେବା ଦେଉଚନ୍ତି? ପ୍ରଧଦାନ କଣ କଣ ଆପଣଙ୍କର ବିଭାଗର ଅଛି? ଆପଣ ତ ଯେହେତୁ ଆଗରେ ଅଛନ୍ତି? ଆପଣଙ୍କୁ ତ ସେ ସବୁ ଜଣାଥିବ। କଣ କେମିତି ରହୁଚନ୍ତି ଆପଣ ଟିକେ କହୁନାହାନ୍ତି ମୁଁ ଟିକେ ଶୁଣେ।
ଆମର ତମର ମଧ୍ୟ ଯେମିତି ଅଛି ଆମର ବି ସେମିତି ଆମର ଔଷଧ ବିଭାଗ ଅଛି ଯୋଉ ଫଟୋ ଉଠ ଆନ୍ତି ଯୋଉ ହାଡର ଯୋଉ ଫଟୋ ଉଠାନ୍ତି ସେ ବିଭାଗ ଅଛନ୍ତି ଯୋଉ ହୁଁ ଯଉ ଥେରାପି ଦିଅନ୍ତି। ସେଇଟା ଅଛି ଆଉ ଗୋଟେ ଯିଏ ଆମର ବୁଝାବୁଝି କରନ୍ତି ମାନେ ସବୁ ବିଭାଗରକୁ ନେଇକି ଗୋଟେ ଜଣେ ଥାଆନ୍ତି ନା ମୁଖ୍ୟ ଆମର।
ଆଚ୍ଛା।
ସେ ବିଭାଗ ଅଛି। ଏ ଯୋଉ ରକ୍ତ ପରୀକ୍ଷା କରନ୍ତି ଯୋଉ ରକ୍ତ ନିଅନ୍ତି ତାଙ୍କ ସେ ବିଭାଗ ଅଛି। ଯୋଉଠି ପରୀକ୍ଷା କରାଯାଏ ମଧ୍ୟ ସେଇଟା ଅଛି। ରୋଗୀଙ୍କ ସେବାରେ ସବୁବେଳେ ଆମେ ଥାଉ। ତ ରୋଗୀ ଆସିଲେ ହସ୍ପିଟାଲରେ କେମିତି କଣ ମାନେ ରୋଗୀଙ୍କୁ କେମିତି ଭଲରେ ତାଙ୍କୁ କୁ ଆମେ ସେବା କରିକି ଛାଡୁ ସେଗୁଡାକ ସବୁ ଆମ ଭିତରେ ରେ ବି ଆମର ଅଛି ଏମିତି ଅଛି ଆଉ। ଆପଣଙ୍କ ସ ମାନେ ଆପଣଙ୍କର ଉଁ ଚିକିତ ଶୌଚାଳୟ ଯାହା ଆମର ବି ସେ ପାଖାପଖି ସେମ୍ ଆଉ।
ସବୁ ଚିକିତ୍ସାଳୟ ପ୍ରାୟ ସେ ସେମ୍।
ହଁ ଟିକେ ଟିକେ ଖାଲି ଚେଞ୍ଜ ଥାଏ ଆଉ। କାହାର କୋଉ କୋଉ ବିଭାଗ ଟିକେ ଅଧିକ ଥିବ କାହାର କମ ଥିବ ଏମିତି।
ହୁଁ କାହାର ଟିକେ ଅଧିକ ଥାଏ କାହାର ଟିକେ କମ୍ ଥାଏ। ସେ ସେବା କେମିତିକା ଦିଆଯାଏ ଆପଣଙ୍କ ସେଠି?
ବୋହୁତ ଭଲ ସେବା ସବୁ ପେଁ ମାନେ ରୋଗୀମାନୁଙ୍କୁ ଦିଆଯାଉଚି।
ଆଚ୍ଛା ଭଲ ଭଲ ଡାକ୍ତର ଆସୁଚନ୍ତି ସୁ ଭଲ ଭଲ ମୁହଁ ସିପ୍ ମାନେ
ହଁ ଭଲ ଡକ୍ଟର ଆସୁଚନ୍ତି ତାଙ୍କ ସହି ତ ବି ଯୋଉମାନେ ଡକ୍ଟରଙ୍କ ସହିତ ଯିଏ ବୁଝାବୁଝି କରନ୍ତି ଆମର ଉପର ବିଭାଗରେ ସିଏ ମଧ୍ୟ ଡକ୍ଟରଙ୍କୁ ଭଲରେ ନେଇ ଯାଉଛନ୍ତି ମାନେ ବୁଝେଇକି ନାଁ ରୋଗୀ ମ ଧ୍ୟ ଭଲ ସେବା ପାଉଚନ୍ତି ଯଦୁଁ ଏଠି ଚିକିତ୍ସାରେ ଖୁସି ହେଇକି ଯାଉଚନ୍ତି ଭଲ ହେଇକି ମଧ୍ୟ ଯାଉଚନ୍ତି। ଆମେ ସେ ପାଇଁ ବସିଚୁ ନା ରୋଗୀ ସେବା ହିଁ ମାନବ ସେବା ମା ନା କଣ ମାଧବ ସେ ସେଟା ହଁ ମାନବ ସେବା ହିଁ ମାଧବ ସେବା ଭୁଲ ଯେ ସେଇଆ ଆଉ କରୁଛୁ ଆଉ ମାଧବ ସେବା କରୁଚୁ ଆଉ।
ଆଚ୍ଛା ଯା ହଉ ଆପଣଙ୍କ ସହ କଥା ହେଇକି ମତେ ବୋହୁତ ବୋହୁତ ବୋହୁତ ଭଲ ଲା ଏଟା ଲା ଯାହା ହଉ ଆପଣ ବି ଡାକ୍ତରଖାନାରେ ଅଛନ୍ତି ମୁଁ ବି ଡ ତରଖାନାରେ ଅଛି ଭଲ ଲାଗୁଚି କିନ୍ତୁ ବିଭାଗ ଅଲଗା ର ଅଛି। ଡା ଭଲ ଲାଗିଲା ଆମେ ଅଲଗା ଅଲଗାରେ ତରଖାନାରେ ଅଛନ୍ତି ଯଦି ବି କେବେ କିଛି ପ୍ରୋବ୍ଲେମ୍ ପଡ଼େ ଆପଣଙ୍କ ପାଖୁକୁ ବି ମୁଁ ଯାଇପାରିବି ଆ ପଣ ବି ମୋ ପାଖୁକୁ ଆସିପାରିବେ ବାସ୍ ଯୋଗାଯୋଗ ମାଧ୍ୟମରେ।
ହଁ ନିହାତି ନିହାତି ଭଉଣୀ ସମ୍ପର୍କରେ ଥିଲେ ସବୁ ହଉ।
ସବୁ।
ହୁଁ ଆପଣ ବୋଧେ ଖାଇବେ।
ହଁ ମୁଁ ଏବେ ଯାଉଚି ମୁଁ ଖାଦ୍ୟ ମୋର ଗ୍ରହଣ କରିଦିଏ ରାତ୍ରିର। ରହୁଚି ଏବେ।
ହଉ ଶୁଭରାତ୍ରି ଭଉ
ହୁଁ।